ଯିବା।
କଣ କାମ କରିଥାନ୍ତ କି ତମେ?
କଣ?
କିଛି କାମ ଥିଲା କି ଅଲଗା କାମ?
ନାହିଁ ପଚାରିଥାନ୍ତି ଆଉ କଲ କରିବା ନା ନାଇ?
ଆଚ୍ଛା ଆଚ୍ଛା ନାଇଁ ଆଉ ଗୋଟେ ଯିବ ଇଆ ପରେ ସେ ତାପରେ ଲାଷ୍ଟ।
ହୁଁ କେତେଟା ହେଲାଣି?
ଟାଇମ ସମୟ।
ନାଇ ନାଇ।
ଆଚ୍ଛା ମୋର ଚାରିଟା ହେଇଛି ଏ ସରି ତିନିଟା ହେଇଛି।
କାଲି କଥା ହେଇନୁ କି ୟାଙ୍କ ସହିତ?
ନା କାଲି କାହା ସହ କଥା। ଓ ସେଥି ପାଇଁ ଟିକେ ପ୍ରୋବଲେମ୍ ହେଇଗଲା ନା। ଆଚ୍ଛା ଆଉ କଣ ଖବର?
କିଛି ନାଇ ଏଇନେ ଆଁ। ଖାଇ ପିଇକି ଯିବୁ ବିଲ ଆଡେ।
ଆଚ୍ଛା ତମେ ତମ ଚାଷୀ ଘର ପିଲାକି ତମେ?
ହଁ।
ଆଚ୍ଛା। ଆଚ୍ଛା ଯୋଉ ତମେ କିଛି ପର୍ବପର୍ବାଣୀ ଉପରେ ଟିକେ କହିପାରିବ?
ହଁ ପର୍ବପର୍ବାଣି ଆମର ଏଠି ବହୁତ କିଛି ଆସେ ପର୍ବପର୍ବାଣି।
ଧୁମଧାମ ରେ କରନ୍ତି ନା ଆଚ୍ଛା ଆମର ଏଇ ଯୋଉ ରଜରେ ଗଲା କଣ କରା ହୁଏ ଟିକେ କହିପାରିବେ? ନିଜ ଗାଁ ରେ ନିଜ ଘରେ ଇଏ ବାହାର ଆଡେ କିଛି। ଘରେ କେମିତି କଣ କରାହେଲା ପିଠା ପଣା ନା କିଛି ନାହିଁ।
ହଁ କରାହେଇଥିଲା ପିଠା ଚକୁଳି ପିଠା କରା ହେଇଥିଲା।
ଆଛା।
ଆଉ ବରା କରା ହେଥିଲା ବି। ରଜ ତ କେବଳ ଝିଅ ମାନଙ୍କ ପାଇଁ ସେମାନେ ପାଳନ କରିବେ ତାଙ୍କର।
ଏହେ।
ଆମର କଣ ଅଛି
ଆଉ।
ରଜରେ ମୁଁ କିଛି ଖାଏ କି ନ ଖାଏ କିିନ୍ତୁ ମୁଁ ବହୁତ ଖୁସି କାହିଁକି ନା କମ୍ପାନୀରୁ ଗୋଟେ ଚାରି ଦିନ ଛୁଟି ମାରିକି ଗଲି ଘରକୁ। ବୋହୁତ୍ ଖୁସି। ବୁଲାବୁଲି କରିଲି, କିନ୍ତୁ କିଛି ଜଣା ପଡ଼ିଲାନି ଯେ ନାଇଁ ଚାରି ଦିନ କେତେବେଳେ ବିତିଗଲା ବୋଲି। ଆଚ୍ଛା ହାଲୋ।
କହିଲି ସିଆଡେ କଣ କଣ ଚାଷ ହୁଏ ନା ନାହିଁ?
ଆମର ହିପୋଟରେ ଦେଖ ମୁଁ ଏଠି ଯୋଉ କମ୍ପାନୀ ରେ ଆସିକି ରହିଛି ସେଇଠି ମୋ ପାଖରେ ମୋ ମାଉସୀଙ୍କ ଘର ଖାଇିବ
ହଁ।
ତ ତାଙ୍କ ଘର ସେପଟୁ କେବଳ ଥରେ ଦିଥରେ ଯାଇଥିଲେ ତ ସେ ବି ଖରା ସିଜିନିରେ ଯାଇଥିଲି। ତ ଏବେ ବି କିଛି ଦେଖିନି ନା ତ ଏପଟ ଏରିଆରେ ଚାଷ ହୁଏ କି ନ ହୁଏ। ଆଛା ଏପଟ ଏରିଆ ଘଟଣା କଣ ହେଲାଣି କମ୍ପାନୀ ଅଛି ପାଖରେ ତ ଚାଷ ଜମିରେ ଏବେ କମ୍ପାନୀ ଭିତରୁ ଦେଖିଲେ ବି କିଛି ଦେଖା ଯାଉନାହିଁ। ଗୋଟେ ପଡିଆ ଅଛି ଗୋଟେ ତ ସେପଟେ ଏରିଆ ରେ ବି କିଛି ଜଣା ପଡୁନି। କିନ୍ତୁ କରୁଥିବେ ଲୋକ ଅଲଗା କୁଆଡେ ଯ ବିଲ ଥିବ ଏଇ ଏରିଆରେଇ ପାଖାପାଖି ନଥିବ ଆଉ। କମ୍ପାନୀ ପାଖା ପାଖି ଟିକେ।
ଆମ ଗାଁମର ଆମ ଗାଁରେ ସମସ୍ତେ ଧାନ ଚାଷ କରନ୍ତି। ଆଉ ନିଜ ନିଜ ବାଡ଼ିରେ ଲଗାନ୍ତି ଫସଲ କରନ୍ତି ସମସ୍ତେ। ପନିପରିବା ଫସଲ କରିଥାନ୍ତି।
ଆଚ୍ଛା।
ଆମ ପାଖ ଗାଁ ରେ ବହୁତ ଫସଲ କରନ୍ତି ଧାନ ଚାଷ ସରି ସରି ଲୋକ
କୋଉ କୋଉ ଗାଁରେ?
ଏ କହିଥ ହବନି ଆଉ।
ଆଚ୍ଛା ଆଚ୍ଛା।
ସେଠି ସବୁ ପ୍ରକାର ଫସଲ କରନ୍ତି। କୋବି କରନ୍ତି ଯୋଉ ଆଳୁ ବାଇଗଣ ଭେଣ୍ଡି କଖାରୁ ସବୁ ପ୍ରକାର
ଆଛ କିଛି ସାଉଣ୍ଡ ଗୋଟେ ଅଉଛି ବ୍ୟାଗ୍ରାଉଣ୍ଡ ରେ ବ୍ୟାଗ୍ରାଉଣ୍ଡରେ କିଛି ସାଉଣ୍ଡ ଅଛି ଟିକେ ବନ୍ଦ କରିଦଅନ୍ତ ସେଟା।
ହଁ।
ଆଛାମାନେ ତମେ ଛୋଟ ବେଳେ କି ସେ ଭୋଜି ଭୋଜି କରିଛ ପିଲା ତମ ସାଙ୍ଗ ମାନଙ୍କ ସହିତ?
ହଁ ଛୋଟ ମାନେ ଛୋଟବେଳେ ବୋହୁତ୍ ଭୋଜି କରିଛୁ।
ଆଚ୍ଛା କଣ କଣ ଟିକେ କହିପାରିବ?
ଛୋଟବେଳେ ଆମେ ଆଇଁଷ କାଉ ଯେହେତୁ ଖାଉଥିଲି ସେତେବେଳେ ଭୋଜି କର ମାନେ ସବୁବେଳେ ଆଇଁଷ କରିଦଉ ଆଉ ଅଣ୍ଡା କରୁ ନହେଲେ ମାଛ ମାଂସ କରିଦବୁ।
ଆଚ୍ଛା ଆ ମୁଁ ଏବେ ଟିକେ କିଛି କହିଦଉଛି ଆମେ ଯେତେବେଳେ ଏଇ ଯୋଉ ନୂଆ ବର୍ଷ ଦିନ ଭୋଜି କରିବା ପାଇଁ କହିଲୁ କଟଣ ହେଲା ଆମର ସବୁ ପ୍ଲାନିଂ ରେଡି ହେଇଗଲା ଏ ନାଇଁ ଆମେ ନୂଆବର୍ଷ ଦିନ ଭୋଜି କରିବା ଆଉ ପଇସା ସବୁ ମୁ ଦେବି। ସବୁ ରେଡି ହେଇଗଲା ଆମ ପରିବାରରେ ଯେତେ ସବୁ ଭାଇ ଭଉଣୀ ସବୁ ଅଛୁ ଆମେ କରିକି ଯିବୁ। ଆମ ଏପଟେ ପର୍ଯ୍ୟଟନ ସ୍ଥଳୀ ଗୋଟେ ଜାଗାରେ ଅଛି। ଆମେ ସେଠିକି ଯିବୁ ବୋଲି ବାହାରିଲୁ। ସେଠୁ ଆମେ ଗଲୁ ସକାଳୁ ସକାଳୁ ଆଗ ପ୍ରଥମେ ଜାଗା ରେଡି କରିଦେଲୁ। ସେଠି ମାନେ ପାଲ ବିଛେଇ ଦେଇକି ପଳେଇ ଆସିଲୁ କ୍ୟାମ୍ପ କରିବୁ ବୋଲି। ଆମେ ଏଠି କିଣାକୁଣି କରିକି ଆସିଲା ବେଳକୁ ଲେଟ ହେଇଗଲା। ତ ଆମେ ଯାଇଥାଉ ସେ ପ୍ ଜାଗାରେ ପୁରା ଲୋକ ପୁରା ବହୁତ ହେଇଗଲେ ପୁରା ଫିଲଅପ ପୁରା। ତ ସେଠି କିଛି କରି ହେଲାନି। ଅଲଗା ଗୋଟେ ଯାଗାକୁ ଆସିଲୁ ସେଠୁ କରୁ କରୁ ଖାଉ ଖାଉ ରାତି। କିଛି ଭଲ ଲାଗିଲାନି ଟୋଟାଲେ ଭଲ ଲାଗିଲାନି।
ହଁ ମତେ ବି ଭଲ ଲାଗିଲାନି ତ ଯୋଉ ଯାଇଥିଲା ଆମେ ହେଇଠି ଭୋଜି କରିବା ଏତେ ଲୋକମାନଙ୍କ ମଧ୍ୟରେ କରିବା ପାଇଁ ଭଲ ଲାଗିଲାନି।
ହଁ ତାପରେ ବି ସିଆଡେ ଯୋଉ ଗଲେ ବି ସେଟା ଯଦି ସକାଳୁ ସିଆଡେ ପଳେଇଥିଲେ ତାହେଲେ ଭଲ ହେଇଥାନ୍ତା। ନାଇଁ ଏଇ ଯୋଉ ଆମେ ସେକେଣ୍ଡରେ ଯୋଉ ଆସିକି ଆମେ ଏପଟେ ଭ କରିଲେ ନା ଭୋଜି ଯେ ହେଲାଯେ ସବ୍ ସକାଳୁ ସକାଳୁ ଯାଇଥାନ୍ତେ ତାହେଲେ ଟିକେ ଭଲ ହେଇ ଆମେ ଗଲେ ଗୋଟେ ବେଳେ ଏଠି ଗୋଟେରେ ଯାଇକି ହେଠୀ ଯୋଉ ଉଠି ପଡ଼ିକି ଖାଇକି ଆସିଲା ଭଳିଆ ଏଟା କଣ ଭଲ ଲାଗୁଛି କିଛି ଭଲ ଲାଗୁନି।
ହଁ ଭୋଜି କରି ଯିବ କୁଆଡେ ଗୋଟେ ବାହାରକୁ ବୁଲି ଯିବା ଏକାଥରେ ସିଆଡେ ଭୋଜି ଭୋଜି କରିକି ବୁଲାବୁଲି କରିକି ଆସିବ ଭଲ ଲାଗିବ।
ହଁ।
ଆଉ କଣ କହୁଚନ୍ତି?
କହିଲି ହଁଟା କଥା ହେଇସାରିଲେ କହିବି।
ଆଛା ଆଛା। କଥା ହେଇସାରିଲେ ତାହେଲେ ନର୍ମାଲି କଲ୍ କରିବ।
ହଉ ୟା ପରେ ଆଉ ଗୋଟେ ନା କଣ ଗୋଟେ ତ?
ହଁ ଆଉ ଗୋଟେ ଅଛି ଆଉ ଗୋଟେ ସାରିଲା ପରେ ତାରେ ନର୍ମାଲି କଲ କରିିକି କଥା ହେଇ ପଡିବା ଠିକ ଅଛି।
ହୋଉ ହୋଉ।
ନା କିଛି ଏମରଜେନ୍ସି ଅଛି?
ନା ନା ଏମରଜେନ୍ସି କିଛି ନାହିଁ।
ଆଚ୍ଛା ଠିକ୍ ଅଛି। ଆଜି କଣ ଖାଇବ ଆ କିଛି ଖାଇସାରିଲଣି ଆଜି କଣ ଖାଇବ?
ଆଜି ଯାଉଛି ଏଇନା ଭାତ ଖାଇବି।
ଭାତ ସହିତ କଣ ଅଛି?
ଭାତ ସହୀତ ଦେଖେ କଣ ଖଟା ଫଟା ଥିବ ବୋଧେ।
ଭଲ ଲାଗୁନି ତ।
କଣ?
ଦେହ ଟିକେ ଭଲ ଲାଗୁନି।
ଓହୋ କଣ ଜର ଆଣୁଛି ନା କଣ?
ହ ନା ଟିକେ ଗ୍ୟାସ ହେଲା ଭଳିଆ ଲାଗୁଛି ମ।
ଓହୋ। କହିଲି ଖଟା ତ ଜାଣିଥିବ?
କୋଉ ଖଟା କହିଲେ?
ଖଟା ବିଷୟରେ ସ ଯେଉଁ କେତେ କେତେ ପ୍ରକାର ଖଟା ଅଛି?
ହଁ ଆମ୍ବ ଆଚାର ଅଛି, କୋଳି ଆଚାର ଅଛି।
ଟିକେ କଣ କଣ ଖଟା?
ମୁଁ ମତେ ଭଲ ଲାଗେ ବେଶୀ ବୋଲି କୋଳି ଆଚର ଗୋଟେ ଅଛି ସେଇଟା ଟିକେ ଭଲ ଲାଗେ। କିନ୍ତୁ ତା ଠୁ ମତେ ଭଲ ଲାଗେ ବେଶି ଲେମ୍ବୁ ଆଚାର।
ଅପା ଆଣି ଦେଇଛନ୍ତି ଏଇଟା ଆମ୍ବ ସ ସରା ଖଟା ହଁ।
ସିଏ ବି ଗୋଟେ ଭଲ ଜିନିଷ।
ଆମ୍ବ ଆଚାର ବି ଭଲ ଲାଗେ ମୋତେ ନେମ୍ବୁ ଆଚାର ଗୋଟ ଲଙ୍କା ଆଚାର କେବଳ ଖାଲି ଲଙ୍କାରେ ବନେଇଛନ୍ତି ମସଲା ଫସଲା ଦେଇକି ବହୁତ୍ ଭଲ ଭାବରେ ବନେଇଥିଲେ ଅପା ଥରେ ଆଣି ଦେଇଥିଲେ।
ଖାଇଥିଲ ଆଉ।
ହଁ ବଢ଼ିଆ ଲାଗେ।
ଭଲ ଲାଗୁଛି?
ହଁ ଖାଲି ଲଙ୍କା ଆଚାର ଟା। ତ ବହୁତ ଛୁଆ ବେଳେ ଖାଇଥିଲି ଯେ ଯୋଉ ଥରେ ଖାଇଥିଲି ଯେ ବଢ଼ିଆ ଲାଗୁଥିଲା।
ଆଚ୍ଛା ଏବେ?
ଏବେ ଆଉ ଖାଇନି ଲଙ୍କା ଆ ଚାର ବାଲା ଏବେ ତ କାଇଁ ଆସୁନାହାନ୍ତି। କୋଉଠି ବିକ୍ରି ହଉଛି ମୁଁ ଜାଣିନି।
ହଁ ସନ୍ଦେହ କରିକି ପଚାରି ପଚାରି ଯାଇକି ଆଣ। ବଜାରରେ ମିଳିଯିବ ନା ସୋମବାର ସୋମବାର ଯୋଉ ବଜାର ହଉଛି ସେଇଠି କି ଦେଖିଲେ ମିଳିଯିବ ନା?
ହଁ।
ତ କେବେ ଗୋଟେ ଯାଅଉ ଯାଇକି ଆଣ ଘରେ ନହେଲେ
ଯିବା ଥରେ ହେଲେ ଦେଖି ଆଣିବା ଆଉ।
ହଁ।
କହିଲି ଇି ତବେ ବଜାର ଆଡେ ଗଲେ କଣ ଫାଷ୍ଟ ଫୁଡ ଜିନିଷ ଖାଆନ୍ତିନି ନା?
ପାସ୍ପୋର୍ଡ ନାଇଁ ମୁଁ ଦେଖ ଆଗରୁ ଖାଉଥିଲି ଖାଇ ଖାଇ ମୁଁ ଫାଷ୍ଟ୍ ଯେତେବେଳେ ଆମ ଘରେ ହ ସେଠୁ ଟିକେ ସାଇଟ୍ ହବକି କି ସେଟା ଯୋଉ ସାଉଣ୍ଡ୍ ହଉଚି ବ୍ୟାକ୍ ଗ୍ରାଉଣ୍ଡ ଟା ମତେ ଭଲ ଲାଗୁନି ଆରେଇ ତାକୁ ତଡ଼ ସେଟାକୁ
ତ ଭୋବଉଚି ସାଇଟ୍ ରେ ଅଛି ଯେ ହଉ କୁହ।
ବା
ହାଲୋ।
ହଁ କୁହ?
ହଁ କଣ କହୁଥିଲେ ବଜାର ଆଡେ ଗଲେ କେବେ ଆଗରୁ ଯେତେବେଳେ ଖାଉଥିଲେ ତ ଏବେ କିଛି ଖିଆ ହଉନି ଖିଆ ପିଆ କରୁନି କାହିଁକି ନା ପେଟ ଫେଟ ସବୁ ମୋର ଖରାପ୍ ହେଇଯାଇଛି ଯୋଉ ଗ୍ୟାସ୍ ହେଇକି। ଯାହା ବି ଧର ଫାଷ୍ଟ ଫୁଡ୍ ଯଦି ବି ଖାଉଛି ତ ଗ୍ୟାସ୍ ସେ ମୋ ଦେହ କେମିତି ଗୋଟା ହେଇଯାଉଛି ଆଉ ମତେ ଭଲ ଲାଗୁନି ଆଉ ସେଦିନୁଠୁ ମୁଁ ଆଉ କିଛିି ଖିଆଖୁଇ କରୁନି ଛାଡ଼ି ଦେଇଛି ପୁରା। ନର୍ମଲି ଯାଏ ଖାଲି ଖାଉଛି ଖାଦ୍ୟ ଯୋଉ ଭାତ ହେଇଗଲା ତା ସହିତ ତରକାରୀ ଡାଲି ହେଇଗଲା ଏଇ ସବୁ ଜିନିଷ ଖାଉଛି ଆଉ।
ହଁ ସବୁବେଳେ ଫାଷ୍ଟ୍ ଫୁଡ଼୍ ଜିନିଷ ଖାଇବା ମାନେ ଦେହ ଖରାପ ହେଇଯିବ ପୁରା।
ଆଚ୍ଛା ହଁ ତ କଲ୍ ଟା କାଟିବା ଏବେ ଆଁ
ହେଇଗଲା କି?
ହଁ